ଆଉ ତିଆରି କରିସାରିଲୁଣୁ ସନ୍ଧ୍ୟା ବେଡାର।
ମୁଁ ଏବେ କିଛି
ଆଉ କେତେ କେତେବେଳେ କରିବୁ?
ମୁଁ ଏବେ ପଡଢ଼ିସାରିକି ଉଠିଲି ନମାଜ ପଢିଲେ କରିବି।
ଆଉ ଆଉ କଣ ତିଆରି କରିବୁ ନାଇ ବସ୍ ଛି ଆଉ କଣ ତିଆରି କରିବୁ?
ମୁଁ ମୁଁ କରିବି ରୁଟି ଭଜା।
ଓହୋ ଆଉ ଆଉ ଅମ୍ କେତେ ଏ କେତେବେଳ ପର୍ଯ୍ୟନ୍ତ ପଡୁଛୁ ରାତିରେ?
ମୁଁ ଗଣ୍ଟେ ସାତଟାରୁ ଆଠ ଟ
ଆଉ ରାତିରେ ଶୋଇଲା ବେଡେ ପଡ଼ୁନି।
ନା।
କ ପାଇଁ?
ମତେ ବହୁତ ଜୋର ନିନ୍ଦ ଆସିଚି।
ଆଉ ଫେର୍ ଆ କଲେଜ ଯିବୁ କେମତି ପଢ଼ିବୁ ଏକ୍ଜାମ ଯେବେ ଥିବ ରାତି ଏବେ?
ସେତେବେଳେ ପଢିଦେବି।
ଏବେ ପଢିପାରୁଚନ୍ତି ସେତେବେଳେ କେମିତି ପଢିବେ?
ସିଏ ସେମତି ଜାଗିକି ପଢଦେବି ଏବେ ବହୁତ ନିନ୍ଦ ଆସଛି।
ହୁଁ ଫାଷ୍ଟ ତାପରେ କଲେଜ ଯିବୁ ଜାଣିବୁ।
ହଁ ବଲେ ସିନା ମୁଁ ଏଵେ ଜାଇନି।
ହୁଁ ହୁଁ ଆଉ କି ଖବର ତୋର? କି ଖବର ତୋର? ଆଉ ଆ ଆଉ ଆଉ କଣ କହୁଥିଲି ବୁଲିଗଲି ର ତୁ ତମ ଗାଁ ଗାଁରେ କାର ବାହାଘର ହେଉଛି ବା।
ଆମ ଗାଁ
ଆମ ଗାଁରେ ସର ଓହୋ ନା ମୁଁ ଶୁଣିଥିଲି ବାହାଘର ହବ ନା କାର ସେଇଥିପାଇଁ ପଚାରିଥିଲି। ଆମ ଏଠିର ବର ଅଛି ତ। ସେଇଟା ହଁ ହଁ ସରି ସେଇଟା ତମ ଗାଁ କୁ ଯାଇଥିଲା। ହଁ। ଓହୋ ଆମ ତାଙ୍କର ଇଏ ନାଇଁ ତ ସେଥିପାଇଁ ମୁଁ କ କହୁଥିଲି ସେ ଯିଏ କହୁଥିଲା ମୁଁ କେମିତି ହଁ ସେ ତ ମୋ ସାଙ୍ଗ ଘର ତ ସେଥିପାଇଁ ମୁଁ ପଚାରୁଥିଲି ଆଉ ତମ ଘର ସାମ୍ନା ନା ମାନେ ସେ ଆ ପଡୋଶୀ ହବ? ସେ ପଡ଼ୋଶୀ। ଓହୋ ଆଉ ତମେ ଯାଇଥିଲ?
ମୁଁ ଯାଇନି ମତେ କୋଉଠିକି ଯିବାକୁ ଭଲ ଲାଗ
ଓହୋ ଆଉ ଆଉ କଣ କହ। ଆଉ କହ ସ୍କୁ-ସ୍କୁଲ୍ କେବେ ଯି କେବେଠୁ ଯିବୁ କି?
କୁଲ୍ ଖୋଲେ ଦି ତିନ୍ ଦିନ୍ ଛାଡ଼ିକି ଯିବି।
ହୁଁ ହୁଁ ଆ ଆଉ ତୁ ପା ଆ ଆ ମୋମୋସ ମୁଁ ଆଜି ମୋମୋସ ତିଆରି କରିଥିଲି ଟିକେ ଭଲ ହେଲାନି।
କଣ ଖରାପ କଣ ହେଲା?
ଏ ତା ସେ ଯୋଉ ତା ଭିତରେ ଯୋଉ ନାଇଁ ଯୋଉ ଭେଜ ଦିଅନ୍ତିନି ସେଇଟା ଟିକେ ଭଲ ହେଇଗଣି ତାପରେ ତା ଇଏ କରିଲା ବେଳେ ଟିକେ ଇଏ ହେଇଗଲା। କଣ ନା ନୁଡିଆ ନୁହେଁ ତା ତା ଭିତର ଟା ମସଲା ଠିକ ରୁ ହେଇନଥିଲା ତ ଭାଜି ଭାଜି ହେଇନଥିଲା ଟିକେ କଞ୍ଚା ରହିଯାଇଥିଲା ସେଇଥିପାଇଁ ଭଲ ଲାଗିଲନି।
ସିଏ ଭଲକି ଭାଜିଥାନ୍ତା।
ହଁ ମୁଁ ଦେଖିଲି ଭାଜିଗଲେ ତାପରେ ମୁଇ କରିଦେଲି ତ ଆପ ହେଇନଥିଲା। ଆଉ ତୁ କଣ ତିଆରି ଲୁ ହଁ ଭଲ ଲାଗୁ ଆ ତା ମସଲା ଟା ଟିକେ ଭାଜା ହେଇନଥିଲା ଭଲ କିିନି। ଆଉ ତୁ କଣ ତିଆରି କରିବୁ ଶିଖିଛୁ?
ମୁଁ ଶିଖିଛି ଖଛୁ
ହଁ।
ଆଉ ମ୍ୟାଗି ସବ ତିଆରି କରେ।
ଓ ହଁ ଆଉ ଗୁପଚୁପ ତିଆରି କରିବା ସିଖିନୁ?
ହଁ ଶିଖିଛି ସେ ଦିନେ ତିଆରି କରିଥିଲି।
ଓହୋ। ଓହୋ। ଆଉ କଣ?
ଓ ସବୁ ଭଲ
ଆଉ କଣ ଇ କଣ କହୁଥିଲି ର ଆଉ ଚାଉମିନ କରବା ଶିଖିନୁ। ଓ ହୋ। ସେଟା କିଛି ନାହି ସେ ଚାଉମିିନ ଥାଏ ତାକୁ ଆଣିକି ଏ ଯେମିତି ମ୍ୟାଗି କରନ୍ତି ସେଟା ବି ସେମିତି ତା ପାଇଁ ଟିକେ ଏ ସବୁ କଟା ଯିବ
ହୁଁ।
ଓହୋ ହଇଲା କହିଲା ବେଳେ ହଁ କଣ କହୁନୁ?
ଆଉ ମୋ ବୋଉ କହୁଥିଲେ ତମ ଘରେ
କଣ?
କିଛି ଶୁବା ଯାଉନି ତୋ ଇଏଟା ଟିକେ ଜୋର କି କହ।
ମୁଁ କହୁଥିଲି କି ମା କହୁଥିଲେ ଗାଈ କ୍ଷୀର ତମ ଘରେ ବି
ହଁ ଦଉଛନ୍ତି ଗାଈ ଦେବେନି ଆଉ ନେବୁ ତ କହିଦେବୁ ମୁଁ ଇଏ କରିଦେବି କହିବି ମାଙ୍କୁ। ଆଉ
ମୁଁ କହୁ
ଆଉ କଣ କେବେଠୁ ନବ କଣ ହଁ ବିକୁଛନ୍ତି ଦିଟା ଅଛନ୍ତି।
ଆମକୁ ଦବନା।
ହଁ କୋଉ ଦିନଠୁ ନବ କହୁନା।
ଏଇ ଦଶ ତାରିଖରୁୁ ଦେଇଦବ।
ତାଙ୍କୁ କହିବି ଆଉ ଘିଅ ବି ତ ନବ ଘିଅ ବି ତିଆରି କରିଛନ୍ତି ଛେନା ତିଆରି କର କହିବ ମୁଁ କହିଦେବି ରଖିଥିବେ କାହାକୁ ପଠେଇବ ନହେଲେ ତମେ ଆସିକି ନେଇଯିବ।
ହଁ ମୁଁ ଯାଇକି ନେଇକି ପଳେଇ ଆସିବି। କେତେ ଦୂର ଅଛନ୍ତି?
ଦେଖା ହେଇଯିବ ସବୁଦିନ ଆସିଲେ ଦେଖା ହେଇଯିବ କେବେଠୁ ଦେଖା ହେଇନି ସ୍କୁଲ ଛୁଟି ହେଇଗଲା ତ କଥାବାର୍ତ୍ତା ବି ହେଇପାରୁନି ଘରେ ଏଠି ବାହାଘର ଥିଲା ତ ଆମ ଘ ଏଥିରେ ତ ସେ ସବୁ କିଛି ଶୁଭ ଯାଉନି ତାଙ୍କର ଇଏ ହେଇଥିଲା ଶୁଭା ଗଲାନି କିଛି ହେଲାନି ସେଥିପାଇଁ ଆଉ କଲ୍ ଆସିଲେ ଦେଖା ହେଇଯିବ।
ହଁ। ଆଉ ତମର ଦେ ଦେଶି ଗାଇ ନାଁ
ଆମର ଦେ ହଁ ଦେଶୀ ଗାଈ ଅଛନ୍ତି। ଆଉ ତମେ। ଗୋଟେ କ୍ଷୀର ଦଉଛି ଗୋଟେ କ୍ଷୀର କୋଉ ଦିନ ଯେ ଏହି ସେଥିପାଇଁ ତ ଗୋଟେ ଦଉଛି ଆଉ ଦେଲେ ମୁ ଛେନା ବି ତ ଏବେ ଛେନା ନେବ ତ ନିଜ ନେଇ ପାରିବେ। କ୍ଷୀର ପଚାରି ମୁଁ କିହିବି। ଛେନା ହଉଛି ତିଆରି ଘିଅ ବି ତିଆରି।
ମୁଁ ହଁ ମୁଁ ଛେନା ନେବି ମତେ ଛେନା ବହୁତ ପସନ୍ଦ।
ମ ବସିକି ନେଇଯିବ ତ ସଧ୍ୟା ବଳେ ବଳେ ସକାଳ ସଂଧ୍ୟା ସଂଧ୍ୟା ବେଳେ ସକାଳେ ହଉ।
ତିଆରେ କରି
ହଁ ମୁଁ ତିଆରି କରଥିଲି ତିଆରି କରିଛି ସବୁ ତିଆରି କରିଛନ୍ତି କଣ? କଣ କହୁଛୁ?
ମୁଁ କହିଲି ତମ ବୋଉ କହିବେ ପନିର ତିଆରି କରିକି ଦେବେ।
ପନିର୍ ହଁ ପନିର୍ ତିଆରି କରିକି ଦେବେ। ଆଉ ଯୋଉ। କଣ? କଣ? ଶୁଭା ଯାଉନି।
ଦହି ହଉଛି।
ହଁ ଦ ମୁଁ ତ କହିଲି ଦହି ଛେନା ଆ ଯୋଉ କଣ ପନିର ସବୁ ତିଆରି ହଉଛି ଆମର ଏଇଠି ଯାହା ନବ ନେଇଯିବୁ।
ମୁ ଦ ଦିନେ ଯିବି ପନିର ଦହି
କାଲି ଆସିଲେ ଛେନା ଦହି ହବ ନେଇ ଯିବୁ ପନିର ଟା ଟିକେ ଲେଟ। ହବ ପନିର ଦି ତିନି ଦିନ ପରେ ହବ ଆସିକି ନେଇଯିବ। ହଁ ଆଉ? ଆଉ କଣ ନବ?
ଆଉ ଘିଅ ଘିଅ।
ହଁ ଘିଅ ବି ନେଇଯିବ ଅଛି, ଆମ୍ବ ନବ କି ଆମ ଗଛରେ ଆମ୍ବ ହେଇଛି, ଦୁଇଟା ଅଛି ଆମ୍ବ ଗଛ, ଦୁଇଟାରେ ହେଇଛି ଗୋଟେ ପା। ଚିଲା ପଡୁଛି ଆଉ ଗୋଟେ କଞ୍ଚା ଅଛି କଉଟା ନବ?
ତମର ମିଠା
ହଁ ମି ପାଚିଲା ଆମ୍ବ ମିଠା ଖଟା ଆଉ ଯୋଉ କଞ୍ଚା ଆମ୍ବ ଅଛି ସେଇଟା ଟିକେ ଖଟା ହଉଛି। ହଁ ଖାଉଛି। ଏଇ ଚୋପାଆ ମାନେ ଯୋଉଗୁଡ଼ା ଆଉ ଚଢ଼େଇ ବସି ଏ କରିଛନ୍ତି ସେ ଗୁଡ଼ାକୁ ଦେଇ ଦେଉଛୁ ଖାଇଯାଉଛି ପାଚିଲା, କଞ୍ଚା ଖାଇପାରିବନି କଞ୍ଚା ଖାଇଲେ ଦେହ ଖରାପ ହବ।
ତ କଞ୍ଚା ବି ଖଟା ଲାଗେ।
ହଁଅଅ ପାଚିଲା ଆମେ ଖାଇଲେ ସେ ଚୋପା ସବୁ ସେ ଖାଏ ନହେଲେ ଚଢ଼େଇଗୁଡ଼ା ଯୋଉଗୁଡ଼ା ପକଉଛନ୍ତି ସେଗୁଡ଼ା ସେ ଖାଏ।
ଆଉ ତମ ତମରପ ଛେଡ଼ିନା କଣ ରଖିଛ କିଏ କହୁଥିଲା ମୁଁ ଶୁଣିଥିଲି।
ଘରେ ଛେଡି ରଖିଥିଲି ଦେଲେ।
ହଁ କଣ ପାଇଁ?
ଆମ ବୋଉ ଟିକ୍
ହୁଁ ଓହୋଃ। ଆଉ ତମେ ନେଇକି ଯାଇପାରୁନାକି?
ମୁଁଉଉ ଘର କାମ କରିବି ନା ନେଇକି ଯିବି?
ଆଉ ତମ ଭାଇ ଭଉଣୀ କେହି ନାହିଁ ସେମାନେ ନେଇକି ଯାଇ ଇ ପାରିବେତ।
ସେମାନେ
ଓହୋଃ, ଆଉ ଆଉ ତମ କୁକୁଡ଼ା ଫୁ କୁଡା କିଛି ନାଇଁ ଓହୋଃ। ଆଚା ଆମକୁ ଦିଟା ଦବ କି ଆମ ଘରେ ନାହାନ୍ତି ଆମ ମାଆ କହୁଥିଲା ମୁଁ କହିବି ମୁଁ ପଚାରିବି ଦିଟା ଦେବେ ଦେବେ ରଖିବା ଆମର ତମ ଅଣ୍ଡା ବିକିଥିବ ତ? ଅଣ୍ଡା ବିକିଥିବ ତ? କେତେ କରିକି ପନ୍ଦର ଟଙ୍କ୍?
ହଁ।
ଆମ ଏଠିଇଇ ରେ ବି ଦଶ ଟଙ୍କା ନଥିଲା ପନ୍ଦର ଟଙ୍କାରେ ନଉଛନ୍ତି।
ହ।
ଏବେ ତ ସବୁଥି ଆଁ ଆଁ ଆଁ ହଁ ଏବେ ତ ସବୁଥିରେ ରେଟ୍ ହେଇଗଲାଣି, ପେଟ୍ରୋଲରେ ଡିଜେଲରେ ସବୁଥିରେ ତେଲଫିଲ ମଣିଷ ରହିବ କେମିତି ସବୁଥିରେ ଯେବେ ହେଇଯିବ ରେଟ୍, ମୋଦି ଆସିଲା ସୁଭଦ୍ରା ଦିନ ତା- ପରେ ଇଏ ହେଲା। ହଁ ସବୁ ଥିରେ ରେ ଦେଖୁନ ସବୁଥିରେ ରେଟ୍ ହେଇଗଲାଣି ଆଉ ଲୋକ ଚଳିବେ କେମିତି? ଆଉ ତମେ କେମିତି କ କରୁଛ?
ମୁଁ ଭଲ।
ତିଆରି କରିବ କି?
ମୁଁ
ଓହୋ ଆ ଆଉ ତମ ଦେହ ଭଲ ଅଛି ତ?
ହଁ ଦେହ ଭଲ ଅଛି ଟିକେ ଖରାପ ହେଇଯାଇଥିଲା।
କଣ ହେଇଥିଲା?
ମୋର ଟାଇଫର ହେଇ ଯାଇଥିଲା।
ଟିକେ ଦେଖିକି ଚଳିବ ଥଣ୍ଡା ପରି ପାଣିରୁ ଦୂରରେ ରହିବ ଗରମ ପାଣି ପିଇବ ଗରମ ଆ ଟିକେ ଭଲ ହ ଔଷଧ ଖାଇ ଭଲ ହେଇଯିବ ମୋର ବି ଧରି ଦେଇଥିଲା ଦି ମୋର ବି ଆର ମାସରେ ପ ଧରିଥିଲା ଜୋର ଟାଇର ହେଇଯାଇଥିଲା। ତାପରେ ଖାଇଲେ କମିଗଲା ଡରିବାର କିଛି ନାହିଁ ସବୁ ସବୁକୁ ଆସି ଘର କାମ କଲେ